ହାଲୋ।
ହାଲୋ।
ହା ନମସ୍କାର କେମିତି ଅଛ?
ନମସ୍କାର ତମେ କେମିତି ଅଛ?
ମୁଁବି ବହୁତ୍ ବଢ଼ିଆ ଅଛି।
ମୁଁବି ବହୁତ୍ ଭଲ ଅଛି ଆଉ କଁ କରୁଚ?
କିଛି ନାହିଁ ଏମିତି ବସିଚି ବସିକି ତମ ସହଏବେ ଟିକେ କଥା ହଉଚି ତମେ କଁ କରୁଚ?
ମୁଁବି ବସିଚି ଆଉ ଖାଇସାରିଲାଣି?
ନା ଖାଇବାତ ହେଇନି ଯାହା ସକାଳ ଜଳଖିଆ ଖ ଖାଇଆ ହେଇଥିଲା। ଆଉ ଖରା ବେଳ ପାଇଁକି ରୋଷେଇ ହଉଚି।
କଁ ରୋଷେଇ କରୁଚ?
ରୋଷେଇତ ବୋଉ କରୁଥିଲେ ବୋଉଙ୍କର ଟିକେ ଦେହ ଭଲ ନାହିଁ ତାଙ୍କ ପେଟ ବିନ୍ଧା ହଉଚି ଟି ତ ଭାଇଙ୍କୁ କହିଲି ଭାଇ ନେଇକି ଯାଇଛନ୍ତି ଏବେ ହସ୍ପିଟାଲକୁ ଆଉ
ତମେ ଏବେ ରୋଷେଇ କରୁଚ ବୋଧେ?
ହଁ ବୋଉ ଭାତ ବସେଇ ଦେଇଥିଲେ ସଖାଳେ ଆଜି ସକାଳେତ ମୁଆଜି କିଛି ଖାଇନି ଆଜି ମତେ ଟିକେ ଭଲ ଲାଗିଲାନି ଆଜି ରବିବାର ଅଛି ସକାଳୁ ଉଠି ଟିକେ ସଫା କରିବାର ଥିଲା ଡ୍ରେସ୍ ଫ୍ରେସ୍
ତ ମୋପୋଷାକବି ସ ସଫା କରିଦେଲି ତାପରେ ଭାଇରବି ଥିଲା ତାରବି ଟିକେ ସଫା ହେଲା ତସବୁ ସ ସଫା କରିକି
ତମେ ସଫା କଲ?
ହଁ।
କମ୍ପ୍ଲିଟ୍ କରିକି ଏବେ କଣ କରୁଚ?
ମୁଁ ସ ହଁ ସଫାସଫି କରିକି ତାପରେ ଭା ବୋଉ ଭାତ ବସେଇ ଦେଇ ଯାଇଥିଲେ ତାକୁ ଟିକେ ଗାଳିଲି ଗାଳି ସାରିକି ଏଠି ବସି ତମ ସହ କଥା ହଉଚି ତାପରେ ଆଉ ଆଗକୁ କଣ ରୋଷେଇ ପାଇଁକି କରିବାକୁ ପଡ଼ିବ।
ଯିବ କରିବ ନାଇଁ?
ହଁ।
ଆଉ।
ଆଉ ତମେ କଣ ଖାଇଥିଲ ସକାଳେ?
ମୁଁ ରୁଟି ଆଉ ଘୁଗୁନି ଖାଇଥିଲି ଆଉ ତମର ପାଠ ପଢା କଣ ଚାଲିଚି?
ପାଠ ପଢାତ ଏବେ ଆଉ ପଢି ହଉନି ଅ ମାନେ କଣକି ସମୟ ମିଳୁଚି କିନ୍ତୁ ଇଚ୍ଛା ହଉନି ଯେତେବେଳ ହେଲା ଆ ଅ ମାନେ ଇଚ୍ଛା ଥିଲା ସେତେବେଳେ ସମୟ ମିଳୁନଥିଲା ପଢିବା ପାଇଁ।
ହଁ ଯେବେ ସମୟ ମିଳୁଚି ସେବେ ଇଚ୍ଛା ହଉନି ଯେବେ ଇଚ୍ଛା ହଉଚି ସେବେ ସମୟ ମିଳୁନି।
ହଁ ଏମିତିହିଁ ହେଇଯାଉଚି ତମୁଁ ଟିକେ ଏବେ ପଢାପଢି କରିବାକୁ ଯେତେ ଚେଷ୍ଟା କରୁଚି ମାନେ ବହି ଯଦିବି ମାନେ ଏମତି ଗୋଟେ ଖାତାଟା ଖୋଲିଥିବି ତାପରେ କିଛି ଗୋଟେ ମାନେ ଯୋଉ ଏବେ ଯୋଉ କ୍ଲାସ ଗୁରା ଆସୁଛି ସେ କ୍ଲାସଗୁରା ଦେଖୁଥିବି। ଆଉେ ମାନେ ଟିକେ ଦି ତିନି ଦି ତିନି ମିନିଟ ଦେଖିଲୁ ଆଉ
ହଁ ସେମିତି ବେଳେବେଳେ ହୁଏ ମତେ ମତେ ବି ସେମିତି ହୁଏ ମୋ ସହିତ ବି।
ଓ ହୋ।
ତମକୁ କଣ ଭଲ ଲାଗେ କରିବାକୁ?
କରିବାକୁ ସେମିତି ତ କିଛି ନାହିଁ ଫାଙ୍କା ଟାଇମ୍ ରେ ବସିଥିଲେ। ରୋଷେଇରେ ରୋଷେଇରେ ସେମିତି କିଛି ବି ମତେ ଏତେ ସ୍ପେଶାଲ୍ କିଛି ଜଣା ନାହିଁ।
ଯାହା ଅଳ୍ପ କିଛି ଶିଖିଚ ଆଉ।
ହଁ।
ଆଉ ରଜ କେମିତି ପାଳନ କଲ?
ଆ ରଜ ଆମର ବହୁତ ଭଲରେ କଟିଗଲା। ତିନି ଦିନ ଯାକ ରଜ ଥିଲା ତିନି ଦିନ ଯାକ ଘରେ ଖାଇ ପିଇକି ପୁରା ମସ୍ତ ହେଇକି ବୁଲିଲୁ।
ଘରେ କିଛି କାମ୍। ନାଁ ବୁଲା ବୁଲି ହଁ ଘର ପାଖରେ ଯୋଉ ହଉଥିଲା ସେଇଠିକି ଯାଇଥିଲୁ। ଯୋଉ ଆପରେ ସବୁ ଫଙ୍କସନ୍ ହଉଛି।
ଡ୍ରେସ ଫ୍ରେସ୍ କରିଥିଲ?
ହଁ ତିନ ଦିନ ଯାକ ତିନିଟା ଯାକ ନୂଆ ନୂଆ।
ଆଉ କଣ ପିଠା ପିଠି କରି ଖାଇଲ?
ହଁ ଘରେ ପୋଡ଼ପିଠା ଆଉ ଯଉ ଉମ୍ ଚକୁଳି ପିଠା ଆଉ ଘୁଗୁନି ଏଇସବୁ ଆଉ।
ତମ ଆଡେ ରଜ କେମିତି ହୁଏ?
ଆମ ଏଠି ରଜ ଖାଲି ଖାଇ ପିଇ ଘରେ କଟିଲା। ଏ ଖରାରେ କୋଉଠିକି ଯାଇ ହେଲାନି। ଆଉ ଦୋଳିଫୋଳି ଏମିତି ଲାଗିଥିଲା। ଖେଳିଳୁ ବୁଲିଲୁ। ଆଉ ଆଉ ତମର କି ପର୍ବପର୍ବାଣୀ କର?
ହୁଁ ତମେ କୁମାର ପୂର୍ଣ୍ଣିମା କର?
ହଁ କରେ।
ଓହୋ କୁଆଁର ପୁନେଇଁରେ ନୂଆ ଡ୍ରେସ୍ କରିକି ଆଉ ଚା ଯୋଉ ଗାଁ। ଚାନ୍ଦକୁ ପୂଜା କର?
ହଁ ତମର ଅଛି ନା?
ହଁ ଅଛି ଆମର ବି।
ତମେ ବି କର।
ହଁ କଅଁ ସେଇଥିରେ କେମିତି କଣ କର ତମେ?
ଏଥିରେ ନୂଆ ଡ୍ରେସ କରେ ଓଷା କରେ ଠାକୁରଙ୍କୁ ଭୋଗ ପଶରା ଦିଏ। ହଁ ଆଉ ଚାନ୍ଦ ବି ବନ୍ଦାଏ।
ଆଉ ଯୋଉ ସକାଳୁ ଉଠିକି ହେଲା ଯୋଉ ଚାନ୍ଦ ପୂଜା କରନ୍ତି ସେଇଟା କର କି ନାଇଁ?
ସକାଳୁ ଉଠି କି ନାଇଁ ସକାଳୁ ଉଠି ତ କରେନି।
ଯଉଁ ସଖାଳୁ ଉଠି ଆଞ୍ଜୁଳି ଟେକନ୍ତି।
ନା ସକାଳୁ ଉଠି କରେନି କେବଳ ଆମର ସନ୍ଧ୍ୟାବେଳକୁ ହିଁ ହୁଏ ସନ୍ଧ୍ୟାରେ ହିଁ କରୁ।
ଓହୋ ହଁ ମାନେ ଏମିତି ଅଛି କି କୋଉ କୋଉ ଜାଗାରେ ସ
ହଁ ସକାଳେ ଆଉ କୋଉ କୋଉ ଜାଗାରେ ସନ୍ଧ୍ୟାରେ ଅଛି।
ହୁଁ ଯେଉଁମାନେ ସକାଳେ କରନ୍ତି ସେମାନେ ସନ୍ଧ୍ୟା ତ କରନ୍ତି କମ୍ପଲସରୀ। କିନ୍ତୁ ଜଣ ଜଣଙ୍କ ଇଏ ରେ ସଖାଳେ ନଥାଏ।
ସନ୍ଧ୍ୟାରେ ଥାଏ।
ହୁଁ।
ମା କଣ କରୁଚନ୍ତି ମା ମେଡିକାଲରୁୁ ଆସିସାଲେଣି।
ମା ଆସି ନାହାନ୍ତି। ତ ଏତେଇଚନ୍ତି। ଆଉ ଦେଇକି ତାଙ୍କୁ ପେଟ ଟା ଜୋରେ ବିନ୍ଧା ହଉଚି। ମାନେ ଗୋଟେ ଟ ବାଁ ଡାହାଣ ପଟରା।
ବିରିଆନି।
ଯାଇଛି ନା ନା ସେ ପୁଣି ତାଙ୍କର ଫେଟି ଲିଭର ଥିଲା ଟିକେ। ତ ସେଇ ଇଅରୁ
ଆଛା।
ଗୋବିନ୍ଦା ଭାଈ। ଆଉ ଘରେ ସବୁ ଭଲ ଅଛନ।
ହଁ ସମସ୍ତେ ଭଲ ଆଉ ତମ ବାପା?
ଏବେ ଘରେ।
ଆଉ ତମକୁ କଣ ଖାଇବା ପାଇଁ ଭଲ ଲାଗେ? ହଁ ଅଛନ୍ତି।
ମତେ ନା ଛେନାପୋଡ। ତମକୁ କଣ ଖାଇବାକୁ ଭଲ ଲାଗେ?
ସେ ସବୁ ମତ ମତେ ବି ସେଇ କ୍ରିମ୍ ପସନ୍ଦ। ମିତି ଭଲ ଲାଗେନି ଖାଇବାକୁ ମିଠା? କଣ କହିଲ?
ରୋଷେଇ ରୋଷେଇ କରିବାକୁ ଭଲ ଲାଗେ କି ନାହିଁ?
ହଁ ଭଲ ଲାଗେ ବେଳେ ବେଳେ ଭଲ ଲାଗେ ସବ୍ ସବୁବେଳେ ଭଲ ଲାଗେନି ଏ ଖରା ଗରମରେ ରୋଷେଇ କରିବା ଇଚ୍ଛା ହିଁ ହୁଏନି।
ହଁ। କଣ କଣ ରୋଷେଇ ଶିଖିଛ।
ବର୍ଷା ହଉଛି ନା।
ନାଁ ଆମର ଏଠି ଖରା ଜୋର ହଉଛି।
ଏଠି ବି ହଉଛି କାଇଁ ଗୋଳୁ ଗୋଳି ଭାରି ହଉଛି।
ହୁଁ ଖରା ଯେ
ମୁଁ ରୋଷେଇ ଶିଖିଛି ହେଲେ ହଁ। ମୁଁ ରୋଷଇ ଶିକ୍ କିଛି ଯେ ହେଲେ ଭଲସେ ଟିକେ ଶିଖିନି ଆଉ ହେଲେ ମା ସବୁବେଳେ କରନ୍ତି ନା। ସବୁବେଳେ ଦେଖ୍ ଯାହା କରିବା ଆଉ ଆଉ ତମେ କଣ କଣ ଶିଖିଚ।
ନା। ହେଠି ସେମିତି କିଛି ନାହଁ, ଯେତେବେଳେ ଯାହା ଖାଇବାର ହେଇଥିବ ବନେଇଦେଲ ହଁ, ଠିକ୍ ଅଛି ଖାଇଦିଅ। ଆଉ ନହେଲେ ସ ସବୁଠି ହିଁ ନା ଏଇ ସବୁ ମତେ ଜଣା ନାହିଁ ଏତେ ନା। ନୋଉ ଗଲେ ଭାତ-ଡାଲି-ଭ ଆଳୁ ଭ
ନା ନର୍ମାଲ ତ ସମସ୍ତେଙ୍କୁ ଭାତ ଡାଲି ଭଜା ଜଣାଅଛି।
ତୋ ସାଇଡ୍ ହଁ। ମୋତେ ତ ଇଚ୍ଛା ହେଇଥିବ କିଛି ଗୋଟେ
ହୁଁ।
ଗରମ ବହୁ
ମୁଁ କହିଲି ସିଆଡେ ଗରମ ହଉଚି ନା?
ଗରମ ବହୁତ ବହୁତ ଗରମ ହୋଉଚି ଏଠି।
ହ୍ୟାଲୋ। ଆଉ ପାଗ କେମିତି ଅଛି ପୁରା ଖରା ହାଲୋ।
ପାଗ ଆଜି ବହୁତ ଖରା ଅଛି। ବାହାରକୁ ଗଲେ ପବନ ବି ଟିକେ ହବାର ନାହିଁ ବହୁତ ମାନେ ପୁରା ହାଲକା ହାଲକା ପବନ ହଉଛି ଯେ? ଖରା ଆହୁରି କାଟୁଚି ଘରୁ ବାହାରିବା ଇଛା ହଉନି ଖରାକୁ ଯିଏ ଦେଖିଦବ ବି ଆଖି କଣ ହେଇଯାଉଛି।
ସେଇଟା ତ ଠିକ୍ କଥା କହିଚ। ତମ ଘରେ ସବୁ ଭଲ ଅଛ?
ହଁ ଘରେ ସବୁ ଭଲ ଅଛନ୍ତି।
ଆଉ ତମେ କେମିତି ଅ
ମୋର ବି ବହୁତ ବଢିଆ ଅଛି। ତମର ଏବେ ପାଠ ପଢ଼ାପଢ଼ି କଣ ଚାଲିଚି?
ମୋର ଏବେ ପ୍ଲସ୍ ଥ୍ରୀ ଚାଲିଚି। ହୁଁ ଚାଲିଚି। ହଁ କଲେଜ ଯାଏ ଖରାରେ ଯିବାକୁ ଇଚ୍ଛା ହୁଏନି ବେଳେ ବେଳେ ଯାଏ ଆଉ। କ୍ଲାସରେ ବିଶେଷ ହୁଏନି ନା ସେଥିଲାଗି।
ବାହାରକୁ ଗଣ ଛତା ନେଇକି ଯାଉଥିବ ନହେଲେ ତ ଯୋଉ ତ ପାଣି ବୋଟଲ୍ ଏଇ
ହ
ସବୁ ତ
ହଁ ନହେଲେ କୋଉଠି ମୁଣ୍ଡ ବୁଲେଇକି ପଡିବ।
ହଁ।
ଉଁ। ତାହେଲେ କୋଉଠି ମୁଣ୍ଡ ବୁଲେଇ ପଡିବ ପୁଣି ଦେହ କଣ ହେଇଯିବ। ହଁ ଅଂଶୁଘାତ ଏବେ ବି ବହୁତ ହିଁ ଖରା ହଉଛି କିଛି ଦିନ ହବ।
ଏବେ କିଛି ଦିନ ହବ ଖରା ଟିକେ ବଢି ବଢି ଯାଇଛି।
ଘରେ ହୋଉଚି ହଁ।
ତମ ଭାଇ କଣ କରନ୍ତି?
ମୋ ଭାଇ
କୋଉଠି କରିଛନ୍ତି?
ତମ ଆ ରେ କିଏ କିଏ
ଆମ ଘରେ ସମସ୍ତେ ବାପା ବୋଉ ଭାଇ ହାଲୋ।
ହଁ।
ଅ ମୁ କହିଲି ଆମ ଘରେ ବାପା ବୋଉ ଭାଇ। ସମସ୍ତେ ଅଛନ୍ତି। ହାଲୋ।
ହଁ ହଁ।
ହାଲୋ ମୁ ତମ ଶୁଭୁଚି ନା ନାଇଁ?
ଘର କେମିତି ତ? ହଁ ମତେ ଶୁଭା ଯାଉଚି ତମକୁ ଶୁଭା ଯାଉନି କି?
ନାଇଁ ମତେ ଟିକେ ଅଲଗା ଅଲଗା ଶୁଭୁଥିଲା ତ ସେଥିପାଇଁ ହିଁ କହିଲି ତମକୁ।
ମାନେ ଅଲଗା ମାନେ ଶୁଭା ଯାଉଚି ନା ଶୁଭା ଯାଉନି ମୋ କଥା?
ନା ଗୋଟେ ଗୋଟେ ଜାଗାରେ ମାନେ ଭଲସେ ଶୁଭା ଯାଉଚି। ଆଉ ଗୋଟେ ଗୋଟେ ଜାଗାରେ ଟିକେ ଭଲସେ ଶୁଭା ଯାଉନି ଆଉ। ସେଇଆ ହଉଚି କଥା।
କଥା ହେଇକି ମୋତେ ଆଜି କରୁଥିଲେ।
ତମ ସହ କଥା ହେଇ ମତେ ବହୁତ ଖୁସି ଲାଗିଲା।
ଆମେ ଆଉ ଥରେ କଥା ହବା ଆଉ।
ହାଲୋ ହଁ ଆଉ ଥରେ କଥା ହବା ଆଉ। ଆଉ କଣ କହୁଚ? ହାଲୋ।
ଏ ଆମେ ଏବେ ରଖ ଦବା ପୁଣି ଆଉଥରେ କେତେବେଳେ କଥା ହବ।
ହଁ ହଁ ଠିକ୍ ଅଛି। ଏବେ ରଖିଦବା କ କଲ।
ହାଲୋ।
ମୁଁ କହିଲି ଏବେ ରଖିଦବା ଫୋନ୍?
ହଁ ହଁ।
ହାଲୋ। ମୁଁ କହିଲି ଏବେ ରଖିଦେବି କଲ୍?